ହାଲୋ।
ହାଲୋ।
ହାଲୋ।
ହୁଁ।
ହଁ ଶୁବିଲା। କଣ ଜଷ୍ଟ ଏମିତି ବସିଚି ଆଉ, ରଜ ତ ତାର ସରିଲା ଆଉ କଣ କରିବା? କୁହ ତମ ଖବର? ହାଲୋ। ତମ ଭଏସ୍ ଟା ଶୁବୁନି।
ସାଉଣ୍ଡ୍ ଆସୁନି।
ହଁ ହଁ, ହଁ କୁହତ, ହଁ ରଜରେ କେମିତି କଣ କଲ? ଏଥିରେ ଏଥରିକ ଆସୁଚି ଶବ୍ଦ।
ନାଇଁ ନାଇଁ କିଛି ସେମିତି ଆସୁନି, ତୁମକୁ ଶୁଭୁଚି କି?
ହଁ ହଁ ମତେ ସବୁଚି, ତମେ ଯାହା କହୁଚ।
କ୍ଲିୟର ଶୁବୁଚି?
ହଁ ପୁରା କ୍ଲିଅର ଶୁବୁଚି।
ଆଛା, ଠିକ୍ ଅଛି ଆଉ। ଆ ଦୈନନ୍ଦିନ ଯିବ, ହଁ ଶୁବୁଚି ଶୁବୁଚି।
ହଁ ହଁ କୁହ?
ଏ ତୁମେ ଦୈନନ୍ଦିନ ଜୀବନ ସବୁ କଣ କର?
ସେମିତି କଣ, ମାନେ ଏମିତି ଜଷ୍ଟ ଖାଲି ବସେ, ବୁଲେ, ବୁଲାବୁଲି କରେ ଯୋଉ ଇଆଡେ ବନ୍ଧ ପନ୍ଧ ଆଡେ ବୁଲାବୁଲି କରେ। ଆଉ ଟିକେ ମାନେ ମାନେ ଟିକେ ଏକ୍ସରସାଇଜ ବି କରେ, ତାପରେ ଏମିତି, ହେମତି କିଛି ଖାସ ଏବେ ନାହିଁ, ମୁଁ ତ ସେମିତି ଏ ଏବେ ତ ଖରା ଦିନ ଟା ଚାଲୁଚିନା, ଟୁରିଷ୍ଟ ଗାଇଡ କାମ, ତ ଆଉ ମାନେ କରି ହଉନି, ଆଉ ଏମିତିକୁ ଘରେ ବସ ଚି ଆଉ କଣ କରିବି?
ରଜ ରଜ କଥା ହଁ ତୁମେ କହୁଥିଲ, ରଜ ଗଲା, ରଜରେ କଣ ସବୁ କଲ କେମିତି କଣ?
ରଜ, ରଜ ରଜରେ ତ ବହୁତ କିଛି ବୁଲାବୁଲି ହେଲା। ତ ଆମର ପୁଅ, ପୁଅ ପିଲାମାନେ ଗୋଡି ଉଡାନ୍ତି, ଝିଅ ପିଲାମାନେ ଦୋଳି ଖେଳନ୍ତି। ଆ ପିଠା ବି ଖାଆନ୍ତି, ଆଉ ଆମର ବୁଢିଆ ବୁଢିଆ ଲୋକ ଯୋଉମାନେ ଅଛନ୍ତି ସେ ତାସ ବି ଖେଳନ୍ତି, ଆଉ ଘରେ, ଘରେ ଗୃହିଣୀ ମାନେ, ସେ ଲୁଡୁ ଖେଳନ୍ତି। ଏ ସଵୁ ରଜରେ ସବୁ ଚାଲେ। ଆମର ତ ଓଡ଼ିଆରେ, ଓଡ଼ି ଓଡି ଓଡ଼ିଶ ରେ ଓଡିଆଙ୍କର ତ ଏକ ପ୍ରମୁଖ ପର୍ବ ହଉଛି ରଜ, ଅ ଯେହେତୁ ରଜ ଓଡିଆଙ୍କର, ତେଣୁକରି ରଜ ଏଇଭଳିଆ ପାଳନ କରନ୍ତି ଆଉ ଓଡିଆ ମାନେ ଆ ଖାସ କରି ଝିଅ ପିଲା ମାନେ ଏଇ ପର୍ବ ଟାକୁ ଅ ପୁରା ଅନେଇ ବସିଥାନ୍ତି। କେବେ ରଜ ଟା ଆସିବ ଆଉ ସେ ଦୋଳି ଖେଳିବେ, ବୁଲାବୁଲି କରିବେ, ପିଠା ଖାଇବେ। ରଜ ତିନି ଦିନ ଯାଙ୍କ କାମ ହିଁ କରିବେନି।
ହଁ। ତା ଯୋଉଟା କହିଲ ଝିଅ ପିଲା ତ ତାଙ୍କର ପୁର ଅନେକ ବସିଥାନ୍ତି କଉ ଦିନ ରଜ ହବ ତିନି ଦିନ ତାପରେ ଯାଇକି ପୁରା ରେଷ୍ଟ କରିଆ। ବର୍ଷ ସାରା ସେ ତାର ମାନେ କାମ ଫାମରେ ସବୁ ମାନେ ବ୍ୟସ୍ତ ରହୁଚନ୍ତି ସେଥିଲାଗି ତାର ମୋର ବର୍ଷ କାଲି ତିନି ଦିନ ଜମାରେ ତାଙ୍କୁ ମାନେ ଫ୍ରି ସମୟ ମିଳୁଚି ଆଉ। ସେ ସେଇ ଟାଇମରେ ହଁ ତୁମେ କୁଆଡ଼େ ବୁଲିବା ପାଇଁ ଗଲ ରଜରେ?
ଏଇ ପାଖଆଖ ଆ ନର୍ମାଲ ନର୍ମାଲ ଭାବେ କହିବାକୁ ଗଲେ ନର୍ମାଲ ଭାବେ କହିବାକୁ ଗଲେ ଆମର। ପାଖରେ ମନ୍ଦିର ଯାଇଚି ତ। ଅ ପାର୍କ ଅଛି ପାର୍କ ବି ଯାଇଛି।
ହୁଁ।
ଏମତି ଯାଇଚୁ ଆଉ। ତୁମେ ସବୁ କଣ କଲେ ରଜରେ?
ମୁଁ ରଜ ଫାଷ୍ଟ ରଜରେ ତ କିଛି ହେଲାନି। କାରଣ ରଜ ବି ଆଉ ମାନେ ଆଗ ଭଳିଆ ମତେ ଆଉ ଫିଲ୍ ହଉନି ମତେ ଏବେ ଭଲ ମାନେ ଆଗେ ଯେତେ ପୁରା ପୁରା ଛୋଟ ଛ ଯେତେବେଳେ ପୁରା ଉତ୍ସାହିତ ଥିଲେ ସେ ରଜ ଆସ ପୁରା ପନ୍ଦର ଦିନ ମାସ ଆଗରୁ ପୁରା ବିଷୟରେ ରଜ ଭାବି ଭାବି ରାତିରେ ନିଦ ଲାଗୁନଥିଲା। ତାପରେ ଏବେ ରଜ ସେମିତି ତଥାପି ଫାଷ୍ଟ ଦିନ ଟା ମୁଁ ଏତେ କଣ କିଛି ସେମିତି କଲିନି ଏମତି ଜଷ୍ଟ ତ ଏମିତି ଘରେ ହି ବସିକି ଟାଇମ ମାନେ ଘରେ ହି ବସିକି ସମୟ ବିତେଇ ଦେଲି। ତାପରେ ସେଖେଣ୍ଡ ରଜ ଦିନ ମୁଁ ଯାଇଥିଲି ଟିକେ ବୁଲିବା ପାଇଁ ମାନେ ମନ୍ଦିରକୁ ଏମିତି ଆମର ଯେଉ ଫେମସ୍ ମନ୍ଦିର ତାପରେ ହେଇଗଲା କି ମାନେ ହଁ ତାପରେ ଏଇ ଆଖପାଖରେ ବୁଲାବୁଲି ମୁଁ ବି ଏତେ ଦୂରକୁ ଯାଇନି। ଆଉ ତାପରେ ରଜ ଲାଷ୍ଟ ରଜ ଦିନ ତାପରେ ମୁଁ ପୁ ଘରକୁ ପଳେଇଆଇନି ତାପରେ ରଜ ଏତେ ଏ ରଜରେ ଏତେ ବୁଲାବୁଲି କରାହେଇନି। କିନ୍ତୁ ପି ପିଠା ବହୁତ ମୁଁ ଖାଇଛ ଘରେ।
ଆଛା।
ହଁ ପିଠା ସତରେ ତମକୁ ପିଠା ଭଲ ଲାଗେ?
ହଁ ଆମ ଆମ ଘରେ ବି ହେଇଥିଲା ପି ପୋଡ ପିଠା ବସ୍ ପୋଡ ପିଠା, ସିଝା ପିଠା, ଚକୁଳି, ହେଇଥିଲା। ମତେ ସିଝା ପିଠା ଭଲ ଥିଲା।
ସିଝା ପିଠା, ଆଉ ଯୋଉ ପୋଡ଼ ପିଠା ଭଲ ଲାଗେନି?
ଭଲ ଲାଗେ କାନେ କହିବାକୁ ଗଲେ ତ ଗୋଟେ ପ୍ରାୟ ଗୋଟିଏ ମାନେ ପର୍ଟିକୁଲାର କୋଉ ପିଠାଟା ଭଲ ଲାଗେ ତ ସେଇଟା କହିବା ଗଲେ
ହୁଁ ନା ସତରେ ସିଝା ପିଠା ଟା ଆଉ ପୁରା ବଢିଆ ଆଉ। ଆଉ ସେମିତି କଣ ପିଠା ମୁଁ ମୋତେ ବି ଏତେ ସବୁ ପିଠା ଏତେ ଭଲ ଲାଗେନି କିନ୍ତୁ ମୋତେ ତ ମୋର ଫେବରରେଟ୍ ମାନେ ଚକୁଳି ପିଠା ଟା ଭଲ ଲାଗେ। ଆଉ ତାପରେ ହେଲା ଆମର ଯୋଉ ସିଜା ପିଠା ଗୋଟେ ଟା ବଢ଼ିଆ ସିଝା ପିଠାଟା ଭଲ ଲାଗିବ? ଆଉଉ ଗୋଟେ ଦେଖିଛ ନା ମାନେ ଯଦି ପୋଡପିଠା ଟା ଭଲ ଲାଗିବ ଯଦି ମାନେ ଜନ୍ତିକି ତାକୁ କରାଯିବ ପୋଡ ଟା ସେଇଟା ଆମର ଯୋଉଟା ଏବେ ଯୋଉ ପୋଡ ପିଠାଟା ଘରେ କରିଦଉଚନ୍ତି ସେମ୍ତି ବିରିରେ ଜଷ୍ଟ ଏମ୍ତି ଅ ଆଡୁ ସାଡୁ କେମିତି କଣ ଗୋଟେ କରିଦଉଛନ୍ତି ସେଟଥିଲାଗି ମତେ ବି ଏତେ ଭଲ ଲାଗେନି କିନ୍ତୁ ସିଜା ପିଠା ତାହାନେ ତମକୁ ଭଲ୍ ଲାଗେ ଦେ ସିଜା ପିଠା ତେଣୁ ପୁରା ଗୁଜୁରାତି ଗୁଜୁରାତି ପକେଇଦଅ ତାପରେ ଏମ୍ତି ସବୁ ଅ ଦି ତିନ୍ ଟା ଦିନିଷ ଏମ୍ତି ପକେଇଦଉ ବଢିଆ ବାସିବ ହେଲା ଆମ ଘରେ ସେମ୍ତି କରିଥିଲେ।
ଅ ହ।
ତମେ ରଏ ହଁ ଆଜ୍ଞା। ହୁଁ ନା ପିଠାରେ ଯୋଉ ଚିନି ପକାନ୍ତ୍ ତମେ କେବେ ଯୋଉ ପିଠାରେ ଗୁଡ ମାନେ ଅ ମୁଁ ପିଠାରେ ତ ଘରେ ଆ ମାନେ ଚିନି ଫିନି ପକେଇ କରନ୍ତି ଏ ଗୁଡ଼ରେ ମାନେ ଚିନି ବଦଳରେ ଗୁଡ଼ଟା ମାନେ ୟୁଜ୍ କରିକି ମାନେ କେ ପିଠା ଫିଠା କଁ ଖାଇଚ?
ହଁ ସେମ୍ତି ତ ହୁଏ ଘରେ। ସେ ପିଠାରେ ପିଠାରେ ଆମର ଗୁଡା ତ ପଡେ ଚନି ପଡେ ନି ଚିନିଟା ହଉଚି ଆମର ସାଇଡଇଫେକ୍ଟ୍ ଦେଖାଏ ତ ସେଟା ସେଥିପାଇଁ ଚିନିଟା ପଡ଼େନି।
ହଁ-ହଁ ଚିନି ତ ହଁ ସେଇଟା ତ ତମେ ଠିକ୍ ଅଛି ଚିନିଟା ଦେହ ପାଇଁ ବି ହୁଁ-ହୁଁ।
କହିଆକୁ ଗଲେ ଆ ଚିନି ଠାରୁ ଗୁଡ ଟା ଭଲ ଖାଇଲେ।
ହଁ-ହଁ
ହ ଚିନିଟା ହଉଚି କହନ୍ତିନି ଚିନି ହଉଚି କେମିକାଲ୍ ରୁ ଅ ତିଆରି ହଉଚି। ତୋ ଗୁଡ଼ଟା ହେଲେ ଆଖୁକୁ - ତାକୁ ଅ ମାନେ ଏ କହିଆକୁ ଗଲେ ତାକୁ ଏମ୍ତି ଫେଣ୍ଟିଲେ ଫେଣ୍ଟିଲେ ଫେଣ୍ଟିଲେ ଫେଣ୍ଟିକି ସେ ଗୁଡ କାଢିଲେ। ତ ଚିନି ଟା ଟିକେ ଅଲ୍ଗା ପକାର ଆଖୁକୁ ନେଇ ଆସିଲେ ତାକୁ କେମିକାଲ୍ ସାହାଯ୍ୟରେ ତାକୁ ଚିନି ଆକାରରେ ବାହାର କଲେ ତ ସେଟା ସେଇଟା ଆମର ଘରେ ଟିକେ ରାଜି ହୁଅନ୍ତିନି ନାଇ।
ଅହ।
ଚିନି ନ ପକେଇଆ ପାଇଁ ଆଉ।
ନା ଗୁଡ଼ର ଟେଷ୍ଟ ବି ଗୋଟେ ଅଲଗା ଆସିବ ଗୋଟେ ସ୍ଲାଇଟ୍ ମାନେ ଟିକେ ମାନେ ଅଲ୍ଗା ଟିକେ ଆସ୍ ତିବ ମାନେ ଗୁଡର ଟେଷ୍ଟଟା ଆଉ ତାପରେ ଅ ତାପରେ ଦେଖିଚ ନା ଯୋଉ ତ ତାଳରେ ତାଳରେ ଯୋଉ କାକରା ପିଠା ହୁଏନା ନା ଖାଇଚ ନା?
କାକରା ହଁ ହୁଏ।
ବଢିଆ ଲାଗେନା ତାର ଗୋଟେ ବାସ୍ନା ଟେ ଥିବ।
ହଁ ସେଟା ହଁ ସେଟା ତ ଏ ଯୁ ଛେନା ଦିଆ ହେଇ ଥିବ ତା ଭିତରେ ଛେନା ଗୁଡ ଛେନା ଛେନା ପସନ୍ଦ କି ନାହିଁ ତମର?
ଆ ପୁରା ଏକଦମ୍ ପୁରା ବହୁତ୍ ବଢିଆ ଲାଗେ ମତେ।
ବାସ ବାସ୍ ସେଇଟା ହିଁ ମୁଁ କହୁଚି ଯୋଉ ଛେନା ଗୁଡକୁ ପୁରା ମା ପୁରା ଚକୁଡିକି ଦେଇଥିବେ ସେ କାକରା ଭିତରେ। ତ ସେଇଟାକୁ ତେଲରେ ଛାଣି ଦିଅନ୍ତି ତ ସେଇଟା ପୁରା ଯେତେବେଳେ ହେଇଯିବ ଗୋଟେ ଟେଷ୍ଟ ଅଲଗା ପ୍ରକାର ଆସିବ ମାନେ ବାସ୍ନା ଟା।
ହଁ। ହଁ ସେଇଟା ତ ବାସ୍ନା ଟା ଆସିବ ସେ ବାସ୍ନା ଟା ମାନେ ନର୍ମ ମାନେ ସାଧାରଣତଃ ତମେ ଦେଖିବ କାକରା ପିଠା ଯଦି ତମେ ଖାଇବ ସେଇଟା ବି ଭଲ ଲାଗିବ। କିନ୍ତୁ ଗୁଡରେ ଯୋଉ କାକରା ପିଠାଟା ହେଇଥିବ ସେଟା ପୁରା ତାର ଗୋଟେ ବାସ୍ନା ଗୋଟେ ଅଲଗା ପ୍ରକାର ସେଇଟା ସେଇଟା ବଢିଆ ଲା ଗେ ମତେ ଆଉ ଆଉ ପିଠା ତ ଏମିତି କେତୁରିଏ ଭେରାଇଟି ର ପିଠା ଅଛି ଏଣ୍ଡୁରି ପିଠା ଯେମିତି ଆମର ଅଷ୍ଟମୀରେ ଯେମତି ଏଣ୍ଡୁରି ପି ଠା କରନ୍ତି।
ସେମିତି ଦେଖିବାକୁ ଗଲେ ପିଠା ବି ବହୁତ ପ୍ରକାର ଅଛି। ଆଉ ରଜ ତାହେଲେ ପୁରା ଭଲ ହୁଁ କୁହନ୍ତୁ।
ବିଭିନ୍ନ ପ୍ରକାର ପିଠା ଅଛି।
ହଁ ପିଠା ତ ସେ ଯୋଉ ଆରିସା ପି ପିଠା ଯୋଉଟା କଣ କୁହନ୍ତି ବ ଘି ପିଠା ତମାଡେ କଣ କୁହନ୍ତି?
ଆମ ଆଡେ।
ହଁ ଯୋଉ ଆରିସା ପିଠା କୁହନ୍ତିନି ନା ସେଇଟା ତମ ଆଡେ କଣ କୁହନ୍ତି?
ଆମ ଆଡେ ବି ସେଇ ଆରିସା ପିଠା ହିଁ କୁହନ୍ତି
ନା ଆମ ଆଡ଼େ ଘି ପିଠା କୁହନ୍ତି। ହୁଁ, ହଁ ମଣ୍ଡା ପିଠା ରା ବଢିଆ ଲାଗେ। ମ ମଣ୍ଡା ହୁଁ ହୁଁ କୁହନା କୁହ।
ସେ ମଣ୍ଡା ପିଠା ବି ଆମ ଆଡେ ବି ମଣ୍ଡା ପିଠା ପିଠା ବିଭିନ୍ନ ପ୍ରକାର ଅଛି।
ମଣ୍ଡା ପିଠାଟା ସବୁଆଡେ ସେ ନର ମାନେ ସେମିତି। କୁହନ୍ତି ଆଉ ଗୋଟେ ଯୋଉ ଆରିସା ପିଠିଟା ମୁଁ ଦେଖିଛି କେତ କେତେ ଏରିଆରେ ଆରିସା ପିଠା କୁହନ୍ତି, କେତେ ଏରିଆରେ ଘି ପିଠା କୁହନ୍ତି। ତାପରେ ଏମିତି ଏମିତି କଥା ହେଲା ଆଉ ଯୋଉ ଦେଖ ମଣ୍ଡା ପିଠାଟା ଯେତେବେଳେ କରନ୍ତି ଯୋଉ ଜନ୍ତିକି କରନ୍ତି ସେଇଟା ବି ଖାଇବା ବଢ଼ିଆ ଲାଗିବ ସେ ଯୋଉ ମାନେ ମଣ୍ଡାପିଠାଟା ହେଇନଥିବ ସେଇଥିରୁ ଖାଇଦବା ବଢିଆ ଲାଗିବ ଚିନି ଫିନି ପକେଇ କରିଥିବେ।
ହଁ।
ହଁ। ସେଇଟାରେ ଭଲ ଲାଗେ ଆଉ ରଜରେ ସେମିତି କଣ? ହଁ ସେଇ ତ ଆଉ ରଜରେ ତ ଆମରଝିଅ ମୋର ମୋର ଫେବରେଟ୍ ପିଠା ଅ ସେ ଉଁ।
କି କୋଉ ପିଠା କୁ ବହୁତ ଭଲ ପାଅ?
ଅ ମତେ ବହୁତ ଭଲ ଲାଗେ ଚକୁଳି ପିଠା।
ଚକୁଳି।
ହଁ ମାନେ ଚକୁଳି ଯଦି ମାନେ ଯଦି ମାନେ ଆଣ ଟା ଯଦି ବାସି ହେଇଯାଇଥିବ ଟିକେ ମାନେ ଟିକେ ଟିକେ ମାନେ ଆମ୍ବିଳା ଆମ୍ବିଳା ଲାଗୁଥିବ। ହେଲା। ସେଇଟାରେ ମାନେ ଯୋଉ ଚକୁଳି କଲେ ସେଇଟା ମତେ ଭଲ ଲାଗେ ଆଉ ମତେ କାକରା ପିଠା ବି ଭାରି ବଢିଆ ଲାଗେ।
ଆଉ ଯଉ ତାଳରେ ଯୋଉ କାକରା ହେଇଥିବ ସେଇଟା ମୋର ଫେବରଟ। ତମକୁ ତ ତମକୁ ଚକୁଳା ମସଲା ଚକୁଳି ଖାଇଛ ନା?
ଅସଲା ବି ନା କେବେ ଖାଇନି।
ନା ନା ଏ ଯୋଉ ଚକୁଳି ନୁହଁ ନା ଚକୁଳି ଉପରେ ଯୋଉ କଣ କୁହନି ସେଟା ଯୋଉ ଅ କହ ଏମତି ଗାଜର ଫାଜର ଏମିତି ମାନେ କାଟିଦେବେ ବିଟି କାଟିଦେବେ ତାପରେ କାଟିକି ପିଆଜ ଫିଆଜ ପକେଇ କି ତା ଉପରେ ତାକୁ ତାପରେ ମାନେ କହନି ସେଇ ମାନେ ପିଠା ଟା ମାନେ ହଉଥିବ ତା ଉପରେ ପକେଇଦେଇ ଏଇଟାକୁ ମାନେ ଓଲଟେଇ ଦେବେ ଓଲଟେଇ ଦେଲା ପରେ ତାକୁ ମାନେ କରିକି ମାନେ ତା ବଢ଼ିଆ ଲାଗିବ କିନ୍ତୁ କେବେ ଟ୍ରାଏ କରିବ।
ଦେଖିବା ଟ୍ରାଏ ତ କରିବି ଯାହାବି ହେଲେ।
ତମେ କୁକିଂ ହୁଁ ତମେ ରୋଷେଇ ଫୋଷେଇ କର? ଆଉ ଏମତି ବେସିକ ରୋଷେଇ ଶିଖ ନା ନା ପୁରା ଭଲସ ସେ କର ନା ମାନେ ଏମିତି ବେସିକ ଜଷ୍ଟ।
ଏଇ ନର୍ମାଲି ନର୍ମାଲି।
ଓ
ଫର୍ମାଲ ଭାବରେ ଏଁ କରିଦେବି ତ ପ୍ରୋଫେସନାଲ୍ ତ ଆମେ ନୁହଁ ନା।
ହଁ ସେଇଟା ପ୍ରୋଫେସନାଲ୍ ତ ଆମେ ନୁହେଁ ନା। ସେମିତି ଦେଖିବାକୁ ଗଲେ ଭଲ ସେମିତି ନା ମୁଁ ଭାବୁଚି ଖାଇବାଟା ରୋଷେଇ କରିଥି ଥିଲେ ଭଲ କାଇଁ ଦେ ତ ରଜ ବେଳେ ହଁ ଗୋ ଆଉ ଗୋଟେ କଥା। ରଜ ବେଳେ ତମର ମାନେ କଣ ମାନେ ତମେ ଦୋଳି ଫୋଳି ଖେଳୁଚ ନା ଖେଳୁନା।
ମତେ ନା ମତେ ବୁ ବୁଲାବୁଲି କରିବା ପାଇଁ ପସନ୍ଦ ଦୋଳି ଖେଳିବା ପାଇଁ ମୁଣ୍ଡ ବୁଲେଇବ।
ହଁ ଯୋଉ ପଟା ଦୋଳି ନା ମୁଁ ନର୍ମାଲ ଦୋଳି ଖେଳେ ଯୋଉ ପଟା ଦୋଳି ତ ମୁଣ୍ଡ ବୁଲେଇ ଉପରକୁ ଯାଇଥିବ ଛାତି ଫାତି କଣ ହେଇଯିବ।
ହଁ ସେଇଥିପାଇଁ ତ ମୁଁ ଖେଳେନି ସେଇଟା ବହୁତ ଇଏ ମତେ ଇଏ ଲାଗିବ ଟିକେ ଡର ଲାଗିବ ସେ ଖେଳେନି ଆଉ।
ଓହୋ ବୁଲାବୁଲି ତମେ କୋଉଥିରେ ତମ ନିଜର ମାନେ ଅଛି ଗାଡି ନା ମାନେ ସାଙ୍ଗ ଫାଙ୍ଗ ସହିତ ବୁଲ ନା କଣ?
ନାଇଁ ସାଙ୍ଗଙ୍କ ସହିତ ବୁଲେ ଆଉ, ତୁମେ କୁଆଡେ ଯାଇଚ ରଜରେ?
ରଜରେ ମୁଁ ଏଇ ଆଖପାଖ ଏରିଆକୁ ଯାଇଚି ଯୋଉ ଏମିତି ଯେମିତି ହେଲା ଆମର ଏଇ ଯୋଉ ଭୁବନେଶ୍ଵର।
ଉଁ
ହେଲା।
ତୁ କେବେ ଯାଇ
ହଁ କୋଣାର୍କ ଯାଇଚି। କୋଣାର୍କ ପୁରୀ ଅ ବହୁତ ଜାଗା ମୁଁ ଆକ୍ଚୁଆଲି ଯାଇଚି ମୋ ଜୀବନରେ।
ଆଉ ଯୋଉ ସେ ପ୍ଳେସ ଟା। ସେ ସେ ଜାଗା ଟା କେମିତି ଲାଗେ ତମକୁ?
ଜାଗାଟା ପୁରା ବହୁତ ବଢ଼ିଆ ଲାଗେ କୋଣାର୍କର ସେ ମୁଁ ବା ସେଇଠି ଟୁରିଷ୍ଟ ଗାଇଡ଼ କାମ କରେ।
ଆଚ୍ଛା।
ନା ନା ସେ ଜାଗା ଟା ବହୁତ ଭଲ ମାନେ ଜାଗା ଟା ବହୁତ ବଢିଆ ଲାଗିବ ମାନେ ଦେଖିବାକୁ ମାନେ ବହୁତ ସୁନ୍ଦର ଆଉ ସେ ଯୋଉ ଆଖପାଖ ଯୋଉ ଫୁଲ ଫୁଲ ଗଛଗୁରା ଥିବ ସେଟା ବି ବହୁତ ବଢ଼ିଆ।
ହୁଁ।
ଦେଖିନ ତମେ?
ଅଁ ମତେ ତ ଫାଷ୍ଟେ ହିଁ ଲାଗେ କୋଉଟା ଭଲ କହିଲ? ଜଗନ୍ନାଥ ମନ୍ଦିର ଫାଷ୍ଟ ଭଲ ଲାଗିବ। ସେ ଯୋଉଟା କି ଆମର ଅଛି ଏ ଓଡିଶାର ପୁରୀରେ ଅଛି। ହଁ ସେତ ତା ଦିହରୁ ବି ଅଛି ଆମର କୋଣାର୍କ କୋଣାର୍କ ମନ୍ଦିର ବି ଭଲ ଲାଗେ ମତେ। ଏମିତି ଅନେକ ଗୁଡିଏ ମନ୍ଦିର ହେଉ କି ପାର୍କ ମତେ ବହୁତ ଭଲ ଲାଗେ।
ଭୁବନେଶ୍ୱରରେ ପାର୍କ ମେଞ୍ଚୁରିଏ ଅଛି।
ଉଁ
ଉଁ ପାର୍କ ଫାର୍କ ବହୁତ ବଢିଆ ଲାଗେ।